ହ୍ୟାଲୋ।
ହୁଁ। ହ୍ୟାଲୋ।
ହଁ ସୁଜୁଛି?
ହଁ ଶୁବୁଚି କୁହ।
କଣ କରୁଛ, ହଁ କଣ କରୁଛ?
ଏଇ ଝିଅକୁ ଧରିକି ବସିଥିଲି।
ଆପଣଙ୍କ ଝିଅ ଅଛି?
ହୁଁ।
ଅହୋ ଆଉ ଛ କେ କେତେ ମାସରେ ଏବେ?
ଏ ତିନି ଚାଲିଚି ତିନି ଚାଲିଚି ଚାରି କତିରୁ ଚାରି ଚାଲିବ।
ଆଚ୍ଛା ଅହୋ ଆଉ କଣ ନାମ ରଖିଛନ୍ତି ତାଙ୍କର?
ତା ନା ସଂପନ୍ନା।
ଆ ବଲ ନାମ। ହଁ ଆଉ ବ୍ରେକଫାଷ୍ଟ କରିଲେ ନା?
ହଁ ସକାଳେ ସେ ଚା ଆଉ ବିସ୍କୁଟ ଖାଇଚି ଏଇ ଗାଧେଇବା ସେ ଉଠିକି କାନ୍ଦିଲା ଯେମିତି ତା କତିରେ ବସିଛି ପା ତାକୁ ଧରିକି। ଆଉ ଯାଇନି ଗାଧେଇବା ପାଇଁ ହୁଁ
ଏବେ ଛୋଟ ଅଛି ନା ମା କୁ ନ ଦେଖିଲେ ସେ କାନ୍ଦିବେ
ହଁ ତାପରେ ସମସ୍ତେ କାମରେ ବ୍ୟସ୍ତ କିଏ ଧରିବ ଟାଇମ କାହାର ଅଛି।
ହଁ ହଁ ହଉ
ତାର ଖେଳୁଚି ଯେ ହେଲେ କଣ କହିଲ ସେ ଟିକେ ପେଟେଇଲାନି ନା ଏଥର ତାକୁ ଛାଡି ଦେଇକି ପଳେଇଲେ ସେ ପେଟଇ ପଡୁଚି ତାର ବେକଟା ଷ୍ଟ୍ରଙ୍ଗ ନାହିଁ ନା ମୁହଁଟା ମାଡ ହେଇଯାଉଚି ତାର।
ହଁ
ସେଇଥିପାଇଁ ତାକୁ ଛାଡିକି ଯାଇ ହଉନେଇ।
ହଁ ଏବେ ଛୋଟ ଅଛି ଆଉ କିଛି ଦିନ ଛଅ ମାସ କଲାପରେ ଆଉ ପାରିବ ଆଉ।
କଣ କାମ ହେଇଥାନ୍ତା କି ହଁ ଛାଡି ହେଇକି ଗଲୁ ସାଙ୍ଗେ ସାଙ୍ଗେ ପଳେଇ ଆସିବୁ ଗାଧୋଇବୁ ସଫା କରିବୁ ଟିକେ ଲେଟ୍ ହେବ ନା। ତା ଭିତରେ ଛୁଆ ପେଟେଇକି ଯାହା ହବ, ତାପରେ ଏଇନା ବ ବର୍ଷା ପାଗକୁ ସେ ଟିକେ ପୁଣି ବେଶୀ ମାନେ ପାଞ୍ଚ ମିନିଟରେ ଥରେ ଦଶ ମିନିଟରେ ଥରେ ଖାଲି ପରିଶ୍ରା କରି ଦଉଚି। ତାକୁ ଚେଞ୍ଜ ନ କଲେ ତାକୁ ଥଣ୍ଡା ଟା ବେଶୀ ହେଇଯାଉଚି।
ହଁ
ଓଦାରେ ଶଉଚି ନା ସେଥିପାଇଁ ଥଣ୍ଡା ଟା ହେଇଯାଉଚି ତାକୁ।
ଏବେ ବି ବର୍ଷା ହେଉଚି ତୁମ ପଟେ
ଉଁ କାଲି ବର୍ଷା ହେଇଥିଲା। ଆଜି ଟିକେ ପାଗ ଟା ଟିକେ କରିଚି କାଉଳିଆ ପାଗ କରିଚି। ହେଇପାରେ ଲାଗୁଚି।
ହଁ ଆମ ପଟେ ବି ସେମତିୟା ହିଁ। କାଲି ତ ପୁରା ସକାଡୁ ପ ସେଇ ପାଞ୍ଚଟାକୁ ଆ ପୁରା ବର୍ଷା ଦଉଚି ପୁରା
ହୁଁ ବର୍ଷା ହେଲା ତାପରେ ପୁଣି ହଁ ତାର ପୁଣି ଖରା ଦେଲା। ପୁଣି ଚାରିଟା ବେଳକୁ ଫୁଣି ଟିକେ ପକେଇଲା।
ହୁଁ, ଏମିତି ଗଲେ ଗରମ ଲାଗେ, ଖରା ଦବ ପୁଣି ବର୍ଷା ଦବ, ପୁଣି ଆଉ ଥରେ ଖରା ପୁରା ଗରମରେ ଆଉ ଘରେ ସମସ୍ତେ ଠିକ ଅଛନ୍ତି ନା?
ହଁ ସମସ୍ତଙ୍କ ଦେହ ଭଲ ଅଛି ସମସ୍ତେ ଭଲ ଅଛ। ତମେ କଂ ଖଇଲନି ସକାଳୁ?
ହଉ ନା କିଛି ଖାଇନି ଆଉ ଟିକେରେ ଖାଇବି ଆଉ।
ହୁଁ।
ହଁ, ଏକ୍ସାମ ଅଛି ତ ପାଠ ପଢୁଥିଲ ଆଉ
ଓହୋ
ହଁ ହଁ
ହୁଁ, ଆ ନଅଟା ସାଢେ ନଅଟା ହେଲାଣି କଁ ଟିକେ ଖାଇଦେଲନି।
ହଁ ହଁ ଖାଇବି କଥା ହେଇ କଥା ହେଇସାରିଲେ ଖାଇବି ଆଉ।
ଉଁ ହୁଁ।
ହୁଁ
ଆଉ ରଥଯାତ୍ରା ପାଇଁ କଂ, ରଥଯାତ୍ରା ପାଇଁ ତୁ ପୁରୀକି ବୁଲିଆ ପାଇଁ ଯିବ ନା କଣ?
ହଁ ଯଦି ପାରିବି ଆମ କଟକ ହିଁ, ଗାଁରେ କଲେ ମୁଁ ଏବେ କଟକରେ ଅଛି ଆମ ଗାଁ କହିଲେ ରାଉରକେଲା, ରାଉରକେଲା ସେଠି
ହୁଁ
ପାଠ ପଢୁଛି ଏଇଠି କଟକରେ ତ ଏବେ ଅଛି ଆଉଦି ସାଙ୍ଗମାନେ ଯଦି ବୁଲିବା ପାଇଁ ଯିବା କହିଲେ ତାଙ୍କ ସହିତ ଯିବା ବୁଲେଇନଲେ ହଁ
ହୁଁ ହୁଁ ହଉ ଯାଇକି ବୁଲି ଆସ ଟିକେ ଠାକୁର ଦର୍ଶନ କରିଦବ।
ହଁ, ଏଇ ପାଖରେ ତ ଏଇ ଅଳସପୁରୁ ଏପଟେ ତ ପା ଖ ହିଁ ହବ।
ହୁଁ ହୁଁ
ଯାଇକି ଦେଖା କରିକି ଆସିବା ଆଉ।
ହୁଁ ଠାକୁରଙ୍କୁ ଦର୍ଶନ କରିଦବ ସେଟା ଭାଗ୍ୟରେ ଥିଲେ ସେ ଦର୍ଶନ ମିଳେ।
ହଁ ଆଉ ପୁରୀରେ ବହୁତ ଭିଡ ହୁଏ ନା।
ହଁ ପରା ସେଥିପାଇଁ ଅଧା ଲୋକ ମନ କରୁନାହାନ୍ତି। ଏଥାକ - - ଯିବୁ ଠାକୁରଙ୍କ ଦର୍ଶନ ଦସତ କରିବୁ କିନ୍ତୁ ବହୁତ ଭିଡରେ କରିବୁ ହେଲେ କୁଆଡେ ବୁଲାବୁଲି କରି ପାରିବୁନି କିଛି ନାହିଁ।
ହଁ ଭୁ ଭିଡରେ କୁଆଡେ ତ ଯାଇ ବି ପାରିବୁନି। ଠିକ୍ ଠିକସେ ଠିଆ ବି ହେଇପାରିବୁନି। କଁ କରିବ ସେ। ଯାହା ଦୂରରୁ ନହେଲେ ଭାଗ୍ୟ ଭଲ ଥିଲେ ପାଖରୁ ଦେଖିପାରିବ ନହେଲେ ଆଉ ସେ ଦୂରରୁହିଁ ହଁ ବହୁତ
ହେଲେ ବହୁତ୍ କଷ୍ଟ ହୁଁ ହୁଁ ଏତେ ଭିଡ଼ରେ ଦେଖିବା କଣ ସହଜ କଥା।
ସେଇଆ। ହଁ ଏବେତ ବର୍ଷା ଦିନ ଯୋଉ ମାଡ଼ ଗୋଳ ହେଇ ସମସ୍ତେ ଦେଖିବେ ଆଉ।
ହଁ ବା ହୁଁ ହୁଁ।
ଯିବି ମୁଁ ଆଗ ଦେଖିବି ଆଉ।
ହଁପା ଖରାକୁ ବର୍ଷା।
ହଁ। ଆଉ କଣ ରୋଷେଇ କରିଚ?
କଁ କହିଲ?
କଣ ରୋଷେଇ କରିଛ?
ରୋଷେଇ କଣ ଏଇ ଭଜାଭୁଜି ହେଇଥିଲା ତା ବାବାତ ଡିଉଟି ଯାଇଚନ୍ତି। ନେଇକିନା ହଁ। ଆଉ ଯାହା ଗାଧେଇ ସାଇଲେ ପୂଜା କରିବି ସେ ଯାହା ଦିଟା ଥିବ ପଖାଳ ଦିଟା ଖାଇଦେବି ତାପରେ ଗରମଭାତ ବସେଇବି ଆଉ ତରକାରୀ ହବ ଗାଧୁଆବେଳ ଖାଇବା ପାଇଁ।
ହଁ ଅ ଅ।
ଉଁ ହୁଁ।
ଏବେତ ଯୋଉ ବୋଧେ ଲଘୁଚାପ ହୋଉଚିନା କଣ।
ଅଁ ହଁ ପରା ସେଇ ଭଳିଆ।
ହଁ। ଆଉ ସେଇପଟେ ଚାଷ କରିବା ପାଇଁ ଆରମ୍ଭ କରିଲେନା?
ହଁ ତ ସମସ୍ତେ ତଳା ହଁ ତଳା ପକେଇ ଦେଇଥିଲେ ନା ଆଉ ସମସ୍ତ ଙ୍କ ତଳା ହେଇ ଆସିଲାଣି ଏବେ ଚାଲିବ ସବୁ
ହଁ ଆଉ, ହଁ ଏଇଥର ମରୁଡ଼ି ହବ ବୋଲି କହୁଥିଲେ ଦେଖାଯାଉ କଣ ହେଉଚି।
ହୁଁ ବର୍ଷା ବହୁତ୍ କମ୍ ଅଛି ବୋଲି କହୁଚନ୍ତି ଦେଖିଇ।
ହଁ।
କଣ କେମିତି ହଉଚି।
ଧାନ ଏନେସବୁ ଲଗେଇଦେଲେ ପୁଣି ନଆସିଲେ ଗୋଟେ ଅସୁବିଧା ହୁଏ। ଏତେ ଟଙ୍କା ଖର୍ଚ୍ଚ କରିକି କରିଥିଲା ସେ
ଆଉ ତମ ଘରେ କିଏ କିଏ ସମସ୍ତେ ଅଛନ୍ତି?
ହଁ ବାପା ମା ଆଉ ଆମେ ତିନି ଜଣ ଭାଇ ଭଉଣୀ ଆଉ ଅଜା ଆସିଛନ୍ତି। ଆଇ ହେଲା ଆମେ ଛୋଟ ଥିଲା ବେଳେ ହିଁ ସରିଗଲେ। ମୁଁ ବଡ଼ ମୋ ଠୁ ସାନ ମୋ ଭଉଣୀ ଆଉ ମୋ ସବୁଠୁ ସମସ୍ତଠୁ ସାନ ମୋ ଭାଇ।
ତାହେନେ ମ୍ୟାରେେଜ୍ ହେଇନିନା?
ନା ନା ହେଇନି ଏବେ ମୁଁ ପାଠ ପଢୁଚି ମୁଁ ଫିଜିକାଲ ଅଛି।
ନାଇଁରେ ଯେ ଏ କେତେ ଏଜ୍?
ମୁଁ ବାଇକ୍
ହଁ ହଁ।
ହଁ ଇ ଜବ୍ ଫବ୍ କରିଲେ ଟିକେ ବାହାହେବି ଆଉ।
ହଁ ପଢାପଢିଟା ସାରା ହଁ ବୟସ କୋଉ ହେଲଣିକି ପଢାପଢି କରୁଥାଉ। କରିସାରିଲେ ବାହା ହବୁ ସେଥିରେ କଣ ଅଛି?
ଅ। ଟିକେ ସବୁ କିଛି ଦାୟିତ୍ୱ ନେବା ପରି ହେଲେ ଆଉ। ସବୁ ବୁଝ ବାପା ଆରାଇ।
ହଁ ହଁ।
ସେଇ ଯୋଉ ଚାଷ ଚାଷ ସେ କଣ କହନ୍ତି? କ୍ଷେତ ସବୁ ଯୋଉ ମପା ମପି କରନ୍ତିନି।
ହୁଁ ହୁଁ।
ହଁ ସେଇଆ ଆଉ ଚାଷ ବି କରନ୍ତି ଆଉ।
ହୁଁ।
ହଁ ହାଲୋ।
ହୁଁ ହୁଁ କହୁନ।
ଅଁ ତମ ଦେହ କେମିତି ଅଛି?
ହଁ ସେଇଭଳିଆ ଭଲ ଖରାପ କଣ କହିବି?
ହଁ ଏବେ ବେବି ହେଇଛିନା ଟିକେ ବହୁତ ଅସୁବିଧା ହଉଥିବ ନା।
ହଁ ଦେହ ପା କଥା କହିହବ ନା ଭଲ ମନ୍ଦ କେତେବେଳେ କଣ ହବ?
ଅହଁ ଠିକରେ ରହିବ ଆଉ।
ହୁଁ ତାପରେ କେତେବେଳେ ଥଣ୍ଡା ପାଗ ଦଉଛି କେତେବେଳେ ଖରା ହଉଛି।
ହଁ ମଁ ମୁଁ ବି ଦି ଦିନ ହେଲା ଦେହ ଖରାପ ଥିଲା ପୁଣି ଏବେ ଠିକ ଅଛି। ଏ ପାଗ ଯୋଗୁ ତ ଖରା ଦଉଚିବୋଲି। ଥଣ୍ଡା ଗରମ ହେଇଯାଉଛି ଆଉ ହାଲୋ। ହଁ ହଁ।
ହୁଁ। ଥଣ୍ଡା ଟା ଟିକେ ହଉଛି ବେଳେ ବେଳେ
ହଁ।
ହୁଁ।
ତମ ଘର କୋଉଠି?
ହ୍ୟାଲୋ ହଁ ତମ ଘର ପଚାରୁଛି ଓ ଖାଲପାଳ। ଏଇଟା କୋଉ ଜାଗାରେ ଅଛି ମୁଁ ତ ଜାଣିନି। ମତଲବ କୋଉ ଜାଗାରେ ଅଛି ଏଇରା କୋଉ ଡିଷ୍ଟ୍ରିକି ର?
ଆମର କେଉଁଝର କେଉଁଝର କେଉଁଝର।
ଓ ହ ହୋ ହଲ ହାଲେ।
ହଁ କହୁନ।
ହଁ ଏବେ ଗୋଟେ କୁକୁର ଜୋରରେ କୁକୁରଏତେଜୋରରେ ପାଟି କରୁଛନ୍ତି ସଭା ବି ଯାଉନି। ହ୍ୟାଲୋ।
ହୁଁ ହୁଁ। ହୁଁ କହ? କହୁନ।
ହାଲୋ ଆଇ କୁକୁର ଜୋରରେ ପାଟି କରୁଛି ନା ତ ହାଲୋ ଏଇ ଅଷ୍ଟେଲରୁ କୁକୁର ପଶିଯାଏ ସେଇଟା ହିଁ ସେ ଜୋର ପାଟି କରୁଛନ୍ତି ଜୋରରେ ଶୁଭା ଯାଉଛି କିଛି ବି କହିପାରୁନି ମୁଁ ଏତେ
ହୁଁ ହୁଁ ହୁଁ ହୁଁ
ହୁଉ
ହଁ କୁକୁର ଗୋଟେ ଯାହାକୁ ଦେଖିଲା ମାନେ ଭୁକିବେ ଆଉ
ହଁ ଆଉ ଆଉ ଗୋଟେ କୁକୁର ଆସିଗଲା ବୋଲି ଏତ ଭୁକୁଛି ଆଉ ଜଣଙ୍କୁ ଦେଖିଥିଲା ବୋଲି ଯେମିତି କି ମୋ ଜାଗା ଆସିବୁନି ହିଁ ହିଁ
ହୁଁ ହୁଁ ହୁଁ ହୁଁ ହୁଁ ହଁ କୁକୁର ସେଇଆ କହେ ନା ସେ ହଁ ତାର ରହିଛିି ଖାଇବା ଦେହ ତାର ବୋଧେ ଭଲ
ହଁ ଆଉ ତ ମୋ ଜାଗା ଆସ ମୁ ଜାଗ ଖାଇବା କମିଯିବ କହୁଛି ହୁ ହୁ
ହଁ ହଁ କୁଅ ଟୁ ଟୁ
ଆଉ ଘରେ କିଏ କିଏ ରୁହନ୍ତି
ଆମର ମୋ ସ୍ବା ମି ମୋ ଶ୍ୱଶୁର ମୋ ନଣନ୍ଦ ସମସ୍ତେ ଆମର ଅଛୁ ଆମର ବଡ଼ ଫ୍ୟାମିଲି ନା ଦାଦା ଖୁଡ଼ି ଝିଆରୀ ସମସ୍ତେ ହୁଁ
ଓହୋ
ମେଭେଲେ
ଭଲ ଆଉ ସମସ୍ତେ ମିଶିରହିଲେ ଭଲ ଲାଗେ କେବେ
ହୁଁ ବେଶୀ ଗୋଟେ ଭଲ ପୂଜା ପର୍ବ ହେଲେ ସମସ୍ତେ ଏକାଠି ହେବେ ମ ମଜା ମସ୍ତି ଏଇଟା ତ କଣ କାମ କାର୍ଯ୍ୟରେ ହେଲେ ସମସ୍ତେ ତ ଆସିବେ ଘର ପୁରା ଫୁଲ୍ ଫୁଲ୍ ଲାଗିବ
ହଁ କିଛି ପର୍ବରେ କିଛି ବାହାଘର ହଉ କି କିଛି କଣ ହଉ ଭଲ ଲାଗେ ସମସ୍ତେ ଥିଲେ ଭାଇ ଭଉଣୀ ସମସ୍ତେ
ହୁଁ
ହଁ ହୁଁ
ହୁ ହୁ
ହାଲୋ
ହୁଁ କୁଅ
ଆଉ କଣ ହୁଁ
ହୁଁ ହୁଁ ଆଜି କଣ କଲେଜ୍ ଛୁଟି ଅଛି
ଆନ୍ ପେପର ଚାଲି ଟିକେ ଗ୍ୟାପ୍ ଅଛି ତ ଆଉ କିଛି କ୍ଲାସ୍ ଫାସ୍ ତ ଏବେ ହଉନି ଏଜାମ୍ ପାଇଁ ଆଉ କାଲି ପୁଣି ଏକ୍ଜାମ୍ ଅଛି ଆଉ ସୋମବାର ଦିନ ଅଛି ପୁଣି ସରିଯିବ ଆଉ ପ୍ରାକ୍ଟିକାଲ୍ ଅଛି
ସେଥିପାଇଁ ରୁମ୍ ରେ ରହି ପଢ଼ାପଢ଼ି କରଚୁ ଆଉ
ହଁ ରୁମ୍ ରେ ଆଉ ପାଗ ବି କରୁଚି କୁଆଡ଼େ ଯିବି
ହୁଁ ହୁଁ ହୁଁ
ହଁ ଥଣ୍ଡା ଲାଗୁଛି କେତେବେଳେେ ଗରମ ବି ଲାଗୁଛି
ହୁଁ ଯଅ କଣ ଖାଇଦବ ସକାଳ ଦଶଟା ବାଜିବାକୁ ବସିଲାଣି ଭୋକଲାଗିବଣି।
ହଁ ହଁ। ହଉ, ହଉ ତାହେଲେ ରଖୁଛି, ହଉ ଠିକ୍ ଅଛି ହଉ।
ଏଇ ଯୋଉ କଣ କହୁଥିଲି ତମ ଘରଟା କୋଉଠି କହିଲ?
ରାଉଲକେଲା।
ରାଉଲକେଲା, ରାଉଲକେଲା। ହଁ ଏଇ ସେ ସୁନ୍ଦରଗଡ଼ ଡିଷ୍ଟ୍ରିକର ହଁ।
ହଁ, ତମେ ଏଇନା ରହିଛ କୋଉଠି କହିଲ? ମାନେ ପଢାପଢି ପାଇଁ ହଁ କଟକରେ ଅଛ? ହଁ ଆମ ଝିଅ ତାର ଅଛି ଭୁବନେଶ୍ଵରରେ। ସେ ସେଠି ତାର ପଢ଼ାପଢି କରୁଛି ନା, ହଁ ସେ ପଢ଼ାପଢି କରୁଛି ତାର। ଦାଦାଙ୍କ ଝିଅ।
ଅ ହଉ, ହଉ ତାହେଲେ ମୁଁ କିଛି ଖାଇନି ଆଉ। ହାଲୋ।
ତମକୁ ସକାଳୁ ବୋଧେ ଭୋକ ଲାଗିନି ନା କଣ ହୁଁ ହୁଁ ସକାଳୁ ବୋଧେ ଭୋକ ଲାଗିନି।
ହଁ ଲାଗିନେଇ ଦଶଟା ହବ ନା।
ଅ ସେଇଥିପାଇଁ ଏତେ ଖାମ୍ ଖିଆଲି କରି ରହିଛ।
ନାଁ ନାଁ ଏବେ ଖାଇବି ଆଉ ପୁଣି ପାଠ ପଢ଼ିବି ଆଉ।